ହଉ
କଣ କରୁଛ?
ଚା ହେରିକା ପିଇକି ବସିଚି ରୁଟି ହେରିକା ହବ ଅଟା ହେରିକା ଚକଟା ହେଉଛି। ତମେ କଣ କରୁଛ?
ମୁଁ ଏଇଠି ବସିଥିଲି ରୋଷେଇ ବାସ ହେଇନି ହବ ଆଉ।
ନ ଦଚାରନ
ହଁ।
କଣଜ୍ଞା କରୁ
ଯୋଉ ଏବେ ରୋଷେଇ ବାସ କିଛି ହେଇନି ହବ ଆଉ।
ଡେରି ଟିକେ ଲେଟ୍ ଖାଇବାକୁ ତ।
ହଁ ଆମର ତ ଲେଟେ ଆଉ।
ହାଲୋ।
ହଁ। ମୁଁ କହିଲି, ମୁଁ ଆଜି ତମକୁ ଲକ୍ଷ୍ମୀଙ୍କ ବିଷୟରେ କହୁଛି। ହାଲୋ।
ହଁ କୁହନ୍ତୁ। ହାଲୋ।
ମୁଁ କହିଲି ମୁଁ ଆଜି ଲକ- ହାଲୋ
ହୁଁ
ହାଲୋ।
ହାଲୋ।
ହାଲୋ। କୋ କୁଆରୀରୁ ଲକ୍ଷ୍ମୀଙ୍କ ବିଷୟରେ କିଛିଟା କହୁଚି ତମେ ଶୁଣ ହେଲା।
କୁହନ୍ତୁ।
ଆମର ଜାଣିଥିବ ମାଲକ୍ଷ୍ମୀଙ୍କର ଦଶଟି ରୂପ। ସେ ମୋର କନ୍ତୁଷ୍ଟ। ଶକ୍ତି ସରୂପରେ ଆପନ କରିବୁ କରନ୍ତି ତ ଆମେ ଯୋଉ ନର୍ମାଲି ଆମେ ଯୋଉ ବ୍ରତ ସ୍ତ୍ରୀ ଲୋକମାନେ ଯୋଉ ସୁଦଶା ବ୍ରତ କରନ୍ତି, ହାତରୁ ଯୋଉ ବ୍ରତ ପୂଜା କରିକି ବାନ୍ଧନ୍ତି।
ଉଁ।
ତ ସେଥିରେ ଆମେ କଣ ଦଶଟା ଲେଖା ଗଣ୍ଠି ତମେ ମାନେ ପକଉଥିବ ବୋଧେ
ଆଜ୍ଞା ହଁ ହଁ।
ସେଇ ଦଶଟାର ବି ସେଇ ଦଶଟାର ବି କିଛି ଗୋଟେ ଅଛି। ଯାହାକି ଯୋଉ କୁହନ୍ତି। କି ସେଇଟା ସେଇ ଯୋଉ ଗଣ୍ଠିଟା ପକାନ୍ତି। ସେଇଟାଲକ୍ଷ୍ମୀଙ୍କର ଦଶଟା ନା।
ଗୋଟେ ହଉଛି ଲକ୍ଷ୍ମୀ ନାରାୟଣୀ, ଗୋଟେ ହଉଛି କମଳିନୀ ଗୋଟେ ହଉଛି ଶ୍ରୀ ହରପ୍ରିୟା। ତାପରେ ପଦ୍ମାଳୟ, କମଳା, ଚଞ୍ଚଳା ବିଘ୍ନ ସେନି, ସିନ୍ଧୁର ଦୁଲଣୀ ଦୁର୍ଗତି ନାସିନୀ, ବିଷ୍ଣୁ ପାଟରାଣୀ
ଅମ୍ବେ।
କଉଠି। ଆମର। ଯୋଉ ଜାଣିଥିବ, ଯୋଉ ସୁଦଶ୍ରା, ସୁଦଶ୍ରା ଯୋଉ କହନ୍ତି। ତାର ଅଥ କଥା ହଉଛି କଣ ଭଲ ଦଶା ବା ଭଲ ସମୟ
ଆଜ୍ଞା।
ଯୋଉ ସୁଦର୍ଶା ଅର୍ଥ ର ହେଇଛି ଭଲ ଦଶା ବା ଭଲ ସମୟ। ସେ ଯୋଉ ବ୍ରତରେ ଆମର ପଡୁଥିଲା ଦଶଟି ଗଣ୍ଠି, ମନୁଷ୍ୟ ଜୀବନରେ ଦଶଟି ଦିଗରେ ଦଶ ଅର୍ଚନା କରେ। ସେଟା ପ୍ରତ୍ୟେକ ଗଣ୍ଠିରେ ମାଙ୍କ ନାମ ସ୍ମରଣ କରିବା ଦ୍ଵାରା ଘରକୁ ସବୁ ଦିଗରୁ ସୁଖ ସମୃଦ୍ଧି ଏବଂ ଧନର କେମିତି ଧନ ପ୍ରାପ୍ତ ହବ ଏବଂ ଖରାପ ସମୟ ଆମର କେମିତି ସେଇଟା ଦୂର ହବ।
ବୁଝିପାରୁଚ।
ଆଜ୍ଞା!
ସେଇ ସବୁ ବିଷୟରେ ହିଁ ଆମର ସେଇଟା କୁହାଯାଇଚି। ଆମର ଯୋଉ ସୁରକ୍ଷା କବଚ ସେଇଟା ହଉଚି। ସନାତନ ଧର୍ମର ଗଣ୍ଠି ପକେଇବା ବା ବନ୍ଧନ କରିବା ହେଉଛି ଏକ ଧାର୍ମିକ ସଂକଳ୍ପ ଆମ ଧର୍ମରେ ଅଛି କି ଆମେ ବ୍ରତ ଟା ପିନ୍ଧିଲା ବେଳେ ସେଥିରେ ଦଶଟା ଗଣ୍ଠି ପକେଇବା। ବ୍ରତ ସୂତାରେ ଏହି ଗଣ୍ଠି ଗୁଡିକ ପକାଇ ହାତରେ ବାନ୍ଧିବା ଦ୍ଵାରା ଏହା ପରିବାର ପାଇଁ ଏକ ସୁରକ୍ଷା କବଚ ଆମେ ଯୋଉ ବ୍ରତଟା କରୁଚେ ସେଟା ଟା ତ ରେ ବାନ୍ଧିଚେ ସେଇଟା ଆମ ପରିବାରର ବି ରକ୍ଷା କବଚ। ରକ୍ଷା କବଚ ଭାବରେ ବି ସେଇଟା କାମ ଦିଏ, ଏହା ସ୍ଵାମୀ ଏବଂ ପରିବାର ସଦସ୍ୟ ମାନଙ୍କ କେମିତି ବିପ ବିପଦରୁ ନକରାତ୍ମକ ଶକ୍ତି ଠାରୁ ଦୂରରେ ରଖିବ। ସେଇ ସବୁ ହିଁ ଆମର ସେଇଟା ଅଛି, ସୁଦଶା ବ୍ରତର ଦଶଟା କୁ ଅନେ ଅତ୍ୟନ୍ତ ପବିତ୍ର ବୋଲି ମନାଯାଏ ସେଇଟା। ଶୁକ୍ଳ ପକ୍ଷରୁ ଦଶମୀ ତିଥିରେ ଏହି ଓଷା ପଡୁଥିବାରୁ ଏଥିରେ ଦିଆଯାଇଥିବା ସମସ୍ତ ସାମଗ୍ରୀ ଦେଖିବ ସେଥିରେ ଯୋଉ ସାମଗ୍ରୀ ଥିବ ଦଶଟି ମଣ୍ଡା ଏବଂ ଦଶଟି ପ୍ରକାରର ଫୁଲ, ଦଶଟି ଦୁବ, ଦଶଟି ବରକୋଳି ପତ୍ର ଦଶଟି ଗୁଆ ଆଦି ସବୁ ଭୋଗ ଆମେ ରଖୁ। ସେହିପରି ବ୍ରତ ସୁତାରେ ମଧ୍ୟ ଦଶ୍ ଦଶଟି ଗୁଣା ସୂତାରେ ବି ତିଆରି ହୋଇଥାଏ ଏବଂ ସେଥିରେ ଦଶଟି ଗଣ୍ଠି ବି ପଡିଥାଏ, ସେଇ ଆମେ ବ୍ରତ ଯୋଉ କରୁ ସେଥିରେ ଆମର ଯାହା ହବ ଦଶଟି ନେଖା ହିଁ ହୁଏ, ଏମିତିକି ପିଠା ହଉ ଫୁଲ ହଉ ଫଳ ହଉ ଯାହା ବି ହଉ
ଦଶ ପର୍କାର ହୁଏ ଆଉ।
ହଁ। ଏଇଟା ଆମ ଓଡିଶାର ଏକ ପାରମ୍ପରିକ ସୁଦଶା ବ୍ରତ ମଧ୍ୟ ଏଇଟାକୁ ଆମେ କୁହାଯାଏ। ତ ଲକ୍ଷ୍ମୀଙ୍କର ଆମର ଜାଣିଥିବେ ଯୋଉ ବ୍ରତଟା ନର୍ମାଲି ଆପଣ କରୁଥିବେ ସ୍ତ୍ରୀ ଲୋକ ତ ଆପଣ ସେଇ ବ୍ରତ କଣ କହିବେ?
ଅବଶ୍ୟ ମୋର କିଛି ସେ ମାନେ ବର୍ତ ପ୍ରତି ଧାରଣା ନାଇଁ, ଜାଣିଚୁ ଓଡ଼ିଆ ଘର ମାନେ ସୁଦଶା ବ୍ରତ ଗୋଟାଏ ନା ମା ଲକ୍ଷ୍ମୀଙ୍କ ଇଏରୁ ଅବଶ୍ୟ ଏତେଟା ଜାଣିନି ହେଲେ ସୁଦଶା ବ୍ରତ ଓଡିଆଙ୍କର ଗୋଟାଏ ପ ମାନେ ଇଏ ଆଉ। ସେଟା ରକ୍ଷା କବଚ ଯୋଉ କହୁଚନ୍ତି ସେଇଟା ଠିକ କଥା, ନାରୀ ମାନେ ଯେଉ ମାନେ କୁହନ୍ତି ଯେ ଯେଉଁମାନେ ବ୍ରତ ନ କରୁଚନ୍ତି ସେ ପିଲା ଛୁଆ ଯଦି ଏ ହେଇଯାଏ ତାହେଲେ ଅନିଷ୍ଟ ସେ ଛୁଆଙ୍କର ହୁଏ, ଏଇଟା ବି ଜାଣିଚି। ବର୍ତ କଲେ ଛୁଆ ସ୍ୱାମୀ ସ୍ତ୍ରୀ ସ୍ୱା ହୁଁ
ତାପରେ ଆମର ବି ଲକ୍ଷ୍ମୀଙ୍କୁ ଦେଖ ଲକ୍ଷ୍ କ୍ଷ୍ମୀ ଜନ୍ମ ଗ୍ରହଣ ଆମର କୋଉଠି କରିଥିଲେ, ମନ୍ମଥ ସମୟରେ ହୋଇଥିଲା ଲକ୍ଷ୍ମୀଙ୍କ ଜନ୍ମ ଆମର ମନ୍ମଥ ସମୟରେ ଯାଇଁକି ହୋଇଥିଲା, ସେ ସମୁଦ୍ରରୁ ଉତ୍ପନ ହୋଇଥିବା ତାଙ୍କୁ ସମୁ ଦ୍ର କନ୍ୟା ବା ତନୟା ବୋଲି ମଧ୍ୟ ତାଙ୍କୁ କୁହାଯାଏ।
ମୁଁ ଆଜି ମୁଁ ଏବେ ଦେଖନ୍ତୁ ମୁଁ ଲକ୍ଷ୍ମୀଙ୍କ ଜନ୍ମ ଜନ୍ମର କା ଲ କ୍ଷ୍ମୀଙ୍କ ଜନ୍ମରୁୁ ଦେଖ ମୁଁ କହୁଚି ଜନ୍ମଙ୍କ ବିଷୟରେ କିଛି ସେ ଏକଦା ଦେବରାଜ ଇନ୍ଦ୍ରଙ୍କ ଅହଂଙ୍କାରରେ ଅ ହୋଇ ମହର୍ଷି ଦୁର୍ବାସା ତାଙ୍କୁ ଉଁ ହିନିଶ୍ର ହେବା ପାଇଁ ଅଭିଶାପ୍ ଦେଇଥିଲେ ଲକ୍ଷ୍ମୀଙ୍କୁ। ଏହି ଅଭିଶାପ ଯୋଗୁ ମା ସ୍ଵର୍ଗ ଲୋକ ତ୍ୟାଗ କରି କ୍ଷୀର ସମୁଦ୍ର ରେ ବି ବିଲୀନ ହୋଇଯାଇଥିଲେ। ମା ଚାଲିଯିବା ପରେ ସ୍ୱର୍ଗ ଲୋକ ଦରିଦ୍ର ହୋଇ ପଡିଲା ଏବଂ ଦେବତା ମାନଙ୍କୁ ପକ୍ଷରୁ ସ୍ଵର୍ଗ ଅଧିକନ କରୁଥିଲେ ମାନେ ଦେଖ କେ କେତେ କଷ୍ଟ ସେ କରିଥିଲେ, ଯେତେବେଳେ‌ ସମୁଦ୍ର ମନ୍ଥନ ହେଇଥିଲା ହରାଇଥିବା ଶକ୍ତି। ଏବଂ ସମ୍ପଦ ଫେରାଇବା ପାଇଁ ଭଗବାନ ବିଷ୍ଣୁଙ୍କ ପରମ୍ପରା ପରାମର୍ଶ କ୍ରମେ ଦେବତା ଅସୁର ମାନେ ମିଶି କ୍ଷୀର କ୍ଷୀର ସମୁଦ୍ର ବି ମନ୍ଥନ କରିଦେଇଥିଲେ। ଏଥିପାଇଁ ମ ଏଥିପାଇଁ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଏବଂ ନାଗରାଜ ବାସୁକୀଙ୍କୁ ରସି ଭାବରେ ବ୍ୟବହାର କରାଯାଏ। ଭଗବାନ ବିଷ୍ଣୁ ନିଜେ କୁର୍ମ ମାନେ କଇଁଛ ଅବଦାନ ନେଇ ମନ୍ଦର ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ। ଭଗବାନ ବିଷ୍ଣୁ ନିଜେ। କିନ୍ତୁ ମା ଲକ୍ଷ୍ କ୍ଷ୍ମୀଙ୍କ ଆବିର୍ଭାବ କେମିତି ହେଲା ସେଟା ସମୁଦ୍ର ମନମଥ ପ୍ରକ୍ରିୟା ଚାଲିଥିବା ସମୟରେ। ଐରାବତ ବା ହାତୀ, ଘୋଡା ଭଳିଚଉଦଟି ରତ୍ନ ସହ ମା ଲକ୍ଷ୍ମୀଙ୍କ ଏକ ପ୍ରସ୍ଫୁଟିତ ନାଲି ପଦ୍ମ ଫୁଲ ଉପରେ ବିରଜମାନ ହୋଇ ସମୁଦ୍ର ଗର୍ଭରୁ ଆବିର୍ଭାବ ଆବିର୍ଭୁତ ହୋଇଥିଲେ। ସେ ହାତର ପଦ୍ମ ଫୁଲ ଧରିଥିଲେ ଏବଂ ଅତ୍ୟନ୍ତ ସୁନ୍ ର ଦେବପୁଲ୍ୟଙ୍କ ରୂପରେ ପ୍ରକଟ ହୋଇଥିଲେ।
ଏବଂ ପବିତ୍ର ଜଳରେ ସେ ତାଙ୍କର ଅଭିଷେକ କରିଥିଲେ। ଜାଣିଥିବ ଭଗବାନ ବିଷ୍ଣୁଙ୍କ ବରଣ। ମା ଲକ୍ଷ୍ମୀ ପ୍ରକଟ ହେବା ପରେ ତାଙ୍କ ରୂପ ଗୁଣରେ ମୋହିତ ହୋଇ ସମସ୍ତ ଦେବତା ଅସୁର ମାନେ ବି ତାଙ୍କୁ ପାଇବାକୁ ଚେଷ୍ଟା କରୁଥିଲେ ଯେତେବେଳେ ଲକ୍ଷ୍ ଲକ୍ଷ୍ମୀ ଜନ୍ମ ନେଲେ ତାଙ୍କ ରୂପ ତାଙ୍କ ଗୁଣରେ ମୋହିତ ହେଇ ଯାଇଥିଲେ ଏମିତି ଅସୁର ମାନେ ଦେବତା ମାନେ ବି ତାଙ୍କୁ ପାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ମାଲକ୍ଷ୍ମୀ ସେମାନଙ୍କ ମଧ୍ୟରୁ ସବୁଠାରୁ ଶାନ୍ତ ସର୍ବ ଗୁଣ ସମ୍ପନ୍ନ ଏବଂ ସୃ ସୃଷ୍ଟିର ପାଳନ କର୍ତ୍ତା ମହା ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କ ଗଳାରେ ବରଣମାଳା ପିନ୍ଧାଇ ତାଙ୍କୁ ନିଜ ସ୍ଵାମୀ ରୂପେ ଗ୍ରହଣ କରିଥିଲେ। ସେ ସବୁକୁ ଇଏ କରି ସେ ବିଷ୍ଣୁଙ୍କୁ ବର୍ଣ୍ଣମାଳା ପିନ୍ଧେଇ ତାଙ୍କୁ ସ୍ଵାମୀ ରୂପରେ ଇଏ କରିଥିଲେ। ତ ଲକ୍ଷ୍ମୀ ବି ଦେଖ ତାଙ୍କ ଜୀବନରେ ଜମୁନ୍ କୋଉଥିଲି ହେଲେ ତାଙ୍କୁ ଲୋକମାନେ କେତେ କଣ କଲେ। ସେ ଯେତେବେଳେ ସୁନ୍ଦର ଆଉ ଗୁଣରେ ରୂପରେ ମୋହିତ ହେଇଥିଲେ। ତାଙ୍କୁ ସେତେବେଳେ ଅସୁର ମାନେ ବି ଛାଡି ଅସୁର ମାନେ ବି ତାଙ୍କୁ ପାଇବାକୁ ରାଜି ଥିଲେ। କିନ୍ତୁ ଲକ୍ଷ୍ମୀ ସେସବୁକୁୁ ଛାଡି ସେ ତାଙ୍କର ବିଷ୍ଣୁଙ୍କୁ ହିଁ ବିବାହ କରିଥିଲେ।
ଜାଣିଥିଲେ ଅସୁର ଦଳେ ରହିଲେ ମାନେ ମୁଁ ବହୁତ ମାନେ ଇଏ ହେଇଯିବି। ସେଇ ପାଇଁ କିି ଦେବତାକ ଇଏରେ ରହିଲେ ଆଉ। ଏମିତି ନ କରିଥିଲେ ଅସୁରମାନେ ତାଙ୍କୁ କଣ ରଖିଥାନ୍ତେ। ଯେମିତିହେଲେ କଉ ରାଜା ଗୋଟେ କୂଉ ରାସି। ସିଏ ବାହା ହେଇଥାନ୍ତେ ବୋଲି ଜିଦି ଧରିଥିଲେ ତାଙ୍କ ମା ଆଗରେ କହିନଥିଲେ। ଯେ ମୁଁ ବାହା ହେବି ବୋଲି ତାପରେ ତାପରେ ପୁଣି ସମୁଦ୍ର ମନ୍ଥନ ହେଇଥିଲା ତା ଭିତରୁ କଣ ଅଲକ୍ଷ୍ମୀ ବାହାରିଚନ୍ତିି। ଅଲକ୍ଷ୍ମୀ ରହିଲେ ରକ୍ଷାସଙ୍କ ପାଖରେ ଆଉ ଲକ୍ଷ୍ମୀ ରହିଲେ ଆଙ୍କ ପାଖରେ।
ହ ତା ଦେଖିବ। ଆମେ ବି ଲକ୍ଷ୍ମୀଙ୍କୁ ପୂଜା କରୁଛେ। କେମିତି ଆମ ଗୃହ ଭଲ ରହିବ। ଆମେ ବହୁତ ଧନ ଆଶା ନକରିବା କିଛି ତ ଧନ ଆଶା କରିବା।
ଯେକୌଣସି ଜିନିଷ କିଣୁଚୁ, ଯେ କୌଣସି ଜିନିଷ ଖାଦ୍ୟ ପାଇଁ କରୁଚୁ ୟେ ଆଜିକାଲି ଭଲ ଜିନିଷ କିଣିବ କଣ ମା ଲକ୍ଷ୍ମୀ ଆମକୁ ସାହାଭରସା ହେବେ ଇଏ ହେବେ ସିଏ ହେବେ।
ହଁ ନିହାତି ତ ଆମେ
ମା ଙ୍କର ଆମେ ଆଗେଇ ଦଉଚୁ।
କେବେ ବି ଦେଖିଦଉ ପ୍ରତି ଗୁରୁବାର ଗୁରୁବାର ଆମର ଯୋଉ ମାଣବସା ଗୁରୁବାର ଥାଏ। ବର୍ଷକ ବାର ମାସ ଗୁରୁବାର ପାଇଁ ହୁଏ ମୁଣ୍ଡ ଧୋଉ, ଅରୁଆ ଖାଉ, ଘର ଦ୍ୱାର ପୋଛା ପୋଛି ସବୁତ ତାଙ୍କର ବହୁତ ସିଏ ଶାନ୍ତି ରହିଲେ ସିଏ ଆମକୁ ଶାନ୍ତି କରିବେ। ଯଦି ତାଙ୍କୁ ଆମେ ଅଶାନ୍ତି ରଖିବା ତାହେଲେ ସେ ତ ଆମ ପ୍ରଥରୁ ଅଶାନ୍ତି ହେଇଯିବେ। ସିଏ କେମିତି ଶାନ୍ତିରେ ରହିବେ ତାଙ୍କ ସେ କଷ୍ଟେରେ ସେଥିରେ ଚଳିବ। ଆମେ ଯୋଉ ଭାତ ଫାତ ଫୋପାଡ଼ି ଦଉଚେ ସେଇଟାକୁ ଆମେ ଲୋ କୁହନ୍ତି ଭାତ ଫୋପାଡିବା କଥା ନୁହେଁ ସେ ଗୋଟିଏ ଭାତ ଅପଣଙ୍କୁ ମିଳିବନି ସେ ଭାତ ଆମେ ରଖିବା କଥା ଗୋଟେ ଗୋଟେ ଭାତ ବି ସାଉଁଟି ବହୁତ ଭାତ ହବ। ଗୋଟେ ଗୋଟେ କିଛି କିଛି ସମୟରେ ଆମକୁ ଖାଇବାକୁ ଇଚ୍ଛା ଥିଲେ ମୁଁ ଖାଇପାରୁବୁନି। କଣ ପାଇଁ ଖାଇପାରିବୁନି ଦିନେ ପା ଆମେ ଲକ୍ଷ୍ମୀ ଙ୍କୁ ମୁଁ ମାନେ ଖରାପ କରିଥିବା ତା ପାଇବା ପାଇବା କେମିତି କହୁନା